ଆପଣଙ୍କୁ ଶୁବିଲା?
ଆଜ୍ଞା ଆଜ୍ଞା ଶୁବିଲା।
ହଁ ମୁଁ କରିଥିଲି ତମେ ଉଠେଇଲନି ବୋଧେ ଆଉ।
ନାଇଁ ନେଟୱାର୍କ ପ୍ରୋବ୍ଲେମ ପାଇଁ କଣ ହେଇଥିବ ବୋଧେ ଆଉ।
ଆଚ୍ଛା ଆଚ୍ଛା ଆଉ କଣ କରୁଥିଲେ?
ନାଇଁ ଏବେ ଏମିତି ଘରେ ବସିଚି ଆଉ ଗରମ ଯୋଉ ରେଟ୍ ରେ ହୋଉଚି ଗରମରୁ ଆଉ କଣ କରୁଚନ୍ତି ରୋଷେଇ ବୋଧେ?
ହଁ ରୋଷେଇ ଚାଲିଚି ଆଉ ଏଇ ଟାଇମି ଟିକେ ରୋଷେଇ ତା ସହିତ ଟିକେ କଥା ହେଇଗଲା ଗଲା ଆଉ।
ଓହୋ ଖରା ବେଳେ କଣ ରୁଟି?
ନାଁ ନାଁ ରୋଷେଇ ରୋଷେଇ ରୁଟି ନୁହୁଁ ରୋଷେଇ।
ଅ ହଁ ଆଉ ସକାଳୁ ଖିଆ ପିଆ ହେଲାଣି?
ରୋଷେଇ ସରିଲାଣି। ହଁ ହଁ ଏଇ ହେଇଥିଲା ରୁଟି ଥିଲା ତ କାଲି ରୁଟି କ ଲି ରୁଟି ଥିଲା। ମୋର ଛୋଟ ଛୁଆଟେ ଯେ ତାକୁ ଘିଅ ଟିକେ ମାରିକି ଯାମ କରି ଖୁଆଇ ଦିଏ ତାକୁ ଆଉ।
ଓହୋ ଏ ଯୋଉ ଗରମ ହୋଉଚି।
ଏ ବି ଖରାରେ କିଏ ଖାଇବାକୁ କିଏ ଭଲ ପାଉନାହିଁ ହଁ ଆମର ଏଇ ପଖାଳ ହୁଏ। କାଲି ଟିକେ ବୁଲାବୁଲି କରିକି ଆସିଲୁ ତ‌ସମସ୍ତଙ୍କୁ ପ୍ରାୟ ଜଣକୁ ଥଣ୍ଡା। ଏଇ କାଲି ବର୍ଷାରେ ଟିକେ ଓଦା ଓଦି ଆଉ ଟ୍ରାଭେଲ ଟିକେ ବେଶୀ ବି ହା ହେବି ପଡିଗଲା ଆଉ ସେଇଥି ପାଇଁ ଆଉ। କହିଲେ ନାଇଁ ଆଜି ପଖାଳ ଗରମ କରିବି ସେଇଆକୁ ଭାତ, ଡିଲି, ଛୁଇଁ, ଆଳୁ ବେସର ଅଟା କରୁଚ
ଅ ହ। ଏଇ ଖରାରେ କଣ କହିଲ ଯୋଉ ଭଳିଆ ଗରମ ହୋଉଚି ଆଗେ ପଖାଳ ଟା ନ ହେଲେ
ହୁଁ ସତ କଥା ରୋଷେଇ କରିବାକୁ ବି ତ କଷ୍ଟ ‌ହୋଉଚି।
ହଁ ଯୋଉ ଝାଳ ବାହାରି ଯୋଉ ହେଇଥିବ ମୁହଁ ମୁହଁ ଯାହା ହେଇଥିବ।
ହଁ। ଆଉ କଣ କରିବା ଖାଇବେ ତ ଆଉ କଷ୍ଟ ତ କରିବା ସ୍ତ୍ରୀ ଲୋକ ମାନେ ତ କଷ୍ଟ କରି ନହେଲେ ହବନି ଆଉ।
ହଁ ସେଇଆ।
ସେଇଆ ଆଉ।
ଆମର ଖିଆ ଫିଆ ସରିଲାଣି ରୋଷେଇ ଫୋଷେଇ ସବୁ ସଖାଳୁ ସରିଚି। ଖାଇ ଏକାଥରେ ସରିଯାଉଚି ତାପରେ ଖାଇକି ଶୋଉଚୁ ଆଉ।
ହଁ କଣ ଆଜି ପଖାଳ ଭଜା।
ହଁ ପଖାଳ ଏ ଯୋଉ ଆଳୁ, ବାଇଗଣ, ବଡି, ବିଲାତି ସବୁ ମସଲା ଦେଇକି ହେଇଥିଲା ଆଉ ଶାଗ ଭଜା ଆଉ ଆମ୍ବ।
ହଁ ଆମ୍ବ ତ ଏଠି ଚାଲିଚି ସିଜିନି ଆଉ।
ହଁ ଆମର ଇଆଡ଼େ ଆମ୍ବ ଉରା ବେଶୀ ଗଛ ତ, ହୁଁ। ଏଇ ରଜ ପରେ ତ ସରିଯିବ ଆଉ କଣ କଇଲେ।
ମୁଁ କଇଲି ଆପଣଙ୍କର ଆମ୍ବ ଗଛ ଅଛି ନା କଣ କଣ କଇଲେ ମତେ ଗୁଭିଲାନି।
ହଁ ଆମ୍ବ ଗଛ ଅଛି ଆଉ ବି ଏମିତି ଗାଁ ରେ ଯୋଉ ତୋଟା ନଥାଏ ହେଇରା ବି ବହୁତ ଅଛି ଆମ୍ବ ତୋଟା ସେଟା ବି ଅଛି ଯିଏ ଯାଇକି ଯେମିତି ଆଣି ପାରିଲା ସବୁ।
ହୁଁ ବହୁ ଶସ୍ତାରେ ବି ମିଳିଯାଉଥିବ ସେପଟେ ନା।
ହଁ ଏବେ ଏ ସବୁ ଅଛି ଏବେ ଲାଷ୍ଟ ହେଇ ଆସିଲାଣି ଆଉ ଆଉ ଆଠ ଦିନ ଭିତରେ ସବୁ ସରିଯିବ ଆଉ। ତାପରେ ଯାହା ଖାଇବୁ ସବୁ କିଣିକି ଖାଇବୁ।
ଓ ତାପରେ ପୋକ ବି ହେଇଯିବ ନା ବର୍ଷା ପଇଲା ମାନେ ପୋକ ହେଇଯାଆନ୍ତି ଆମ୍ବରେ।
ହଁ ତାପରେ ଲେଟ୍ ହେଇଗଲେ ପୋକ ହେଇଯିବେ।
ହୁଁ ଏଇ ରଜ ବେଳ ରଜ ତ ନାଇଁ ବର୍ଷାଋତୁ ଜୁଲାଇ ବେଳକୁ ହୁଏ। ତାପରେ ପୋକ ଟିକେ ଟିକେ ବାହାରେ।
ବାହାରିଲୁ
ଓ ଆପଣଙ୍କ କୋଉଠିି ଗାଁ?
କଅଁ କଇଲ।
ମୁଁ କଇଲି ଗାଁ କୋଉଠି ଆପଣଙ୍କର?
ଆମର ପୁରୁଣା ବାନ୍ଧ ଗୋଡା।
ଆଛାା କୋଉ ଏରିଆ ସେଇଟା?
ଏଇଟା କେଉଁଝର ଡିଷ୍ଟ୍ରିକିରେ ଯାଉଛି।
ଓହୋ ହୋ ଆମେ କାଲି କେଉଁଝର ଯାଇଥିଲୁ, ତାରିଣୀଙ୍କ ପାଖକୁ ଯାଇଥିଲୁ।
ଓହୋ ଭଲ ଲାଗିଲା ହେଠି।
ହଁ ଆମେ ତିନି ଚାରିଥର ଯାଇଚୁ ଏଇ ମୋ ନଣନ୍ଦ ଘର ଯଟଣା ଥିଲା ତ। ଶହେ ଆଟା ନଡିଆ ତାଙ୍କ ଝି ଝିଅ ପାଇଁକା ଯାଚିଥିଲେ। ହଁ ମାନସିକ ଥିଲା। ତ ସେଇଥିପାଇଁ ଯାଇଥିଲୁ ବୁଲାବୁଲି କଲୁ ସାନ ଘାଗରା ଗଲୁ। ପାଞ୍ଚଟା ଆଡୁକୁ ବୁଲା ରାତି ଲେଟ୍ ହେଇଗଲା ଟିକେ ଦଶଟା ହେଇଗଲା ଆଉ ଆମେ ସକାଳ ଚାରିଟାରୁ ଘରୁ ବାହାରିଥିବୁ।
ଓହୋ ଆଉ ସେ ଯୋଉ ଅଛି ଯୋଉ ପାଖରେ ଯୋଉ ଗୁଣ୍ଡିଚା ଘାଇ କି ଯାଇଥିଲେ?
ନା ନା ସେଠି ଆଉ ଗଲୁନୁ ବା ଆମେ ତ ଏତେ ଟାଇଡ୍ ହେଇଯାଇଥିଲୁ। ଆଉ ଇଚ୍ଛା ବି ହେଲାନି ଯୋଉ ଖରା ହଉଚିନା ନା ଖରାରେ ବୁଲିବା ଟା କଷ୍ଟ ନା ମନ୍ଦିର ହେଇ ଗଲା ପାଖାପାଖି ବାରଟା। ଗାଡି ବି ପୂଜା ଥିଲା ଆମର ତ ଏମିତିରେ ହେଇ ହେଇଗଲା ସାଢେ ବାରଟା ପାଖାପାଖି। ଘରକୁ ଆସୁ ଆସୁ ତ ହେଇଗଲା ଆଉ ଯାଇନୁ କୋଉଠିକି ଗୋଟେ ଗୋଟେ ଜାଗା କାଇକିନା ବଡ ଘାଗରା ତ ଆମେ ଯାଇଚୁ ଆଗୁରୁ କିନ୍ତୁ ସାନ ଘାଗରା ଯାଇନଥିଲୁ। ତ ସେଇଠୁ ଆସିଲାରୁ ଅ ହ। ଆଚ୍ଛା ଆଚ୍ଛା। ଆମେ ଯୋଉ ଯାଇଥିଲୁ ସାନ ଘାଗରା ନା ସେଇଠି ବଢିଆ ମାନେ ୱାଟରଫଲ ଟା ବଢିଆ ହେଇଥିଲା ଯେଉ
ଆଉ ଏଟା ବି ପାଣି ଆଉ ବର୍ଷା ବର୍ଷା ଦିନେ ଗଲେ ହେଟି ନେଟୱାର୍କ କିଛି ପାଇବେ ଏବେ ବି ଗଲେ ବି ନେଟୱାର୍କ ପାଇବନି କିନ୍ତୁ ବର୍ଷା ଦିନରେ ପାଣି ପୁରା ପାହାଚ ଚ଼ ପୁରା ଫୁଲ ହେଇଯାଇଥିବ ଆଉ ଏବେ ଟିକେ କ କମି ଯାଇକି ତଳକୁ ଟିକେ ପଳେଇଚି ପାଣି ଆଉ।
ନା ଆମେ ଆଉ ଯାଇନୁ ଆମର ଏଇଠି ଏତିକି ବୁଲିକି ହେଇଗଲା ଟାଇମ ଆଉ। ଟାଇଡ ବି ହେଇଯାଇଥିଲା ନା ମୋ ହଜବେଣ୍ଡ ଚଲଉଥିଲେ। ସେ ବି ଟାଇଡ ହେଇଯାଇଥିଲେ ବୁଲାବୁଲି କରିକି ତାପରେ ରିଟର୍ନ କରିବାକୁ ତ ପଡିବ। ହଁ ଏଥିରେ ଆଉ ବୁଲାବୁଲି ଏମିତିରେ ସାଢ଼େ ନଅଟା ଦଶ ଟା ହେଇଗଲା ମାନେ ଆଉ ଯଦି ଯାଇଥାନ୍ତୁ। ଦେଖିବାକୁ ଆହୁରି ଆମକୁ ଅସୁବିଧା ସେଇଠୁ କେତେ କିଲୋମିଟର ହବ କି ମନ୍ଦିରରୁ?
ମନ୍ଦିର ରୁ ସେଇଟା ଦଶ ପନ୍ଦର ଭିତରେ ଦଶ ପନ୍ଦର କିଲୋମିଟର ଭିତରେ।
ଓହ ହ ହ
ଏଇଟା ସାନ ଘାଗରା ଘରିକା ସେଆଡେ ଟିକେ ଅଧିକା ବାଟ ହେଇଯାଉଛି ଏଟା ଟିକେ ତାଠୁ ପାଖରେ। ପାଖରେ ହଁ ଏଇଟା ମନ୍ଦିର ପାଖରେ।
ମୁଁ ଯାଇକି କେବେ ଗଲେ ଗୋଟେ ସେଇ ଯାଗାକୁ ପଳେଇବି ଆଉ।
ହଁ ଠିକ କଣ କହିଲେ ଏ ବର୍ଷା ସିଜିନରେ ଗଲେ ପାଣି ଗୁଡା ଟିକେ ଅଧିକା ହେଇଥିବ ସେତବେଳେ ଦେଖିବାକୁ ଭଲ ଲାଗିବ। ପୁରା ଯୋଉ ପାହାଡ଼ ଉପରୁ ଯୋଉ ଖସୁଥିବ ସେଠି ପାଣି ଫୁଲେଇ ଯାଇଥିବ ତଳ ଗୁଡ଼ା ବି ପାଣି
ଆଉ ବର୍ଷା ସିଜନରେ ଗଲେ ଗୋଡ଼ ଫୋଡ଼ ଖସିବା
ନାଁ ନାଁ ଭିତରକୁ କାଇଁ ଯିବେ କି ଯୋଉ ପାହାଚ ନାହିଁ ସେଠି ପାହାଚ ହେଇଛି ସେ ପାହାଚରେ ଠିଆ ହେଇକି ଦେଖିବେ ସେତେବେଳେ କିନ୍ତୁ ଅ ଯିବାକୁ ଭଲ ଲାଗିବ କାହିଁକିନା ପାଣି ଗୁଡା ଯୋଉ ସବୁ ଖସୁଚି ଜୋରରେ ସେଗୁଡା ପୁରା ସାଉଣ୍ଡ ପୁରା ଆଉ ଯେମିତି ସମୁଦ୍ରର ଢେଉ ଭଳି ସେଇଭଳିଆ ଜୋର ମା ନେ ସାଉଣ୍ଡ ହବ କଥା ବି ସେଠି କ୍ଲିୟର ସୁଭିବନି ମାନେ ଏଇଟା ବି ଭଲଲାଗିବ ସେ ତେବେଳେ ବର୍ଷା ସିଜିନରେ ଗଲେ ଏବେ ପାଣି କମି ଯାଇଥିବ। ତଳକୁ ରହିଯାଇଛି ପାଣି।
ହୁଁ ହୁଁ ହୁଁ ଭଲ ଲାଗୁଥବ ସେପଟ ଏରିଆ ମାହୋଲ ବଢିଆ ସେପଟୁ ଆମେ ଆମ୍ବ ବି କିଣିକି ଆଣିଲୁ।
ହଁ ଏ ଏଇପଟେ ବେଶୀ ଆମ୍ବ ନୁହେଁ କି ଆମ୍ବ ଆମ୍ବ ଗୁଡା
ହୁଁ ଏପଟେ ଆମର ଦେଢ କିଲୋକୁ ଶହେ ଟଙ୍କା। କି ଦୁଇଶହ ଟଙ୍କା ଏମି ଏମିତି ଦେଢ଼ କିଲୋ ଦିକିଲୋକୁ ସହେ ଟଙ୍କା ନହେଲେ ଦେଢ଼ କିଲୋକୁ ସହେ ଟଙ୍କା ଏମିତି ଯଦି ଟିକେ କିଏ ଦବି ଯାଇଥିବ ତାହେଲେ ଦି କିଲକୁ ଶହେ ଟଙ୍କା ସେପଟେ ଆମ କୋଡିଏ ଟଙ୍କ। ମୁଁ କହିଲି ଆମେ ଆମ ଚାଲା ଧର ପାଞ୍ଚ ଛଅ କିଲୋ ଧର ଯିବା।
ହଁ ସେଠି ସବୁ କଣ କହିଲେ ଏ ଗଛ ଆମ୍ବ ଗୁଡ଼ା ନା।
ହଁ।
ହୁଁ ତାପରେ ସେପଟେ ସବୁ ଆଦିବାସୀ ଏରିଆ ସବୁ। ହଁ ଆଦିବାସୀ ଏରିଆ ସବୁ ରହୁଛି। ସେମାନେ ସବୁ ଗଛରୁ ଆଣିକି ସେ ଯୋଉ ଗଲାବେଳେ ଦେଖିଥିବେ ଯୋଉ ରାସ୍ତା କଡରେ ସବୁ ବସିକି ଏମ ବିକ୍ରି ସବୁ କରୁଥିବେ।
କଣ ବସିଛ ଆସିକି ହଁ। ପଣସ ଆମ୍ବ ଭେରାଇଟି ଆମ୍ବ ତିନି ଚାରି ପ୍ରକାର ଆମ୍ବ। ଧରିଛନ୍ତି ତାହାଲେ ଆମେ ଦେଖି ତ ଖୁସି ଆଉ।
ହଁ ଯାହାକୁ ଯୋଉ ଭଳିଆ ଭଲ ଲାଗିଲା ସିଏ ଆଣିବ ଆଉ।
ହଁ କଞ୍ଚା ଆମ୍ବ ବି ମିଳୁଛି ଏ ଦେଖିବେ ଏବେ ବି ମାନେ ଏବେ ପାଚିଯାଇଛି କିନ୍ତୁ ସିଏ ଜଣେ ଲୋକ ରଖିଥାଏ କଞ୍ଚା ଆମ୍ବ ରଖିଥାଏ ମାନେ ରଖିଲେ ପାଚିଯାଏ। ଚିବ କହିଲା କିନ୍ତୁ ମୁଁ ଖାଇଲି ବହୁତ ହିଁ ଖଟା ଥିଲା। କହିଲ ରହିବ ମିଠା ହବ ନ ହବ ସେଇଥି ପାଇଁ ଆଣିଲିନି। ପଣସ ଗୁରା ତ କେତେ ନଷ୍ଟ ମୁଁ ବା ପଣସ ମଞ୍ଜି ବି ଧରିକି ଆସିଛି ସେପଟୁ। ସେମାନେ ଛଡେଇକି ରଖିଛନ୍ ରଖିକି ବିକୁଚନ୍ତି ଏମିତି କିଲ ହିସାବରେ ଚାଳିଶ ଟଙ୍କା କହିଲେ। ତ ଆମେ ଦେଢ କିଲ କି ଦି କିଲ ଯେତିକି ଥିଲା ତା ପାଖରେ ଆମେ ଧରି ପଳେଇଆସିଲୁ ଆମେ କହିଲୁ ଟିକେ ରେଟ୍ କମାନ୍ତୁ ସେ ଟିକେ କମେଇଲେ।
ହଁ ପଣସ ମଞ୍ଜିକୁ ଭାଜିକି ଖାଇଲେ ଭଲ ଲାଗେନିକି?
ହଁ ସିଜେଜଇ କି ଭାଜିକି ନା?
ହଁ ଯିଏ ମସଲା ଦେଲା ନହେଲେ ଯେମିତି କରି ଖାଇଲେ ବି ଭଲ ଲାଗେ ପୋଡିକି ବି ଖାଆନ୍ତି କେହି ଏ ମଞ୍ଚେଉ
ହଁ ପୋଡି ସେଟା ଚୁଲିରେ ପୋଡିହଉଥିବ ଆମର ଏପଟେ ତ ଚୁଲି ତ ନାହିଁ। ହଁ ଚୁଲି ଆଉ ହଁ ଆମେ ତ ମାନେ ଆମକୁ ପୋଡା ଭଉତ ଆଳୁ ପୋଡା ଭଉତ ଭଲ ଲାଗେ ବୋଲି ଆମର କ୍ଷୀର ବାଲା ଯିଏ କ୍ଷୀର ଦଉଚି ଆମେ ତାଙ୍କୁ କହିଲୁ ଥରେ ହୁ ଏଠି ଆପଣ ଚୁଲି ଅଛି ନା ହଁ ଅଛି। ଯଦି ଆଳୁ ପୋଡା ତୋଡିିକିରି ଆଡିଦେବେ ତ ସିଏ ହସିଲେ। ହେଲା ସିଏ ଭାବିଲେ ମଝିରେ କହୁଛନ୍ତି କଣ ଶୁଭୁନାହିଁ ସତୁରୀ କହୁଚୁ କାରଣ ଆମ କାମ ବାଲି ଇଂଲିଶ ଥରେ କହିଥିଲୁ ସେ ଥରେ ଆଣିଥିଲେ ଆଉ ତମକୁ ଆଉ ମନେ ପଡୁନି ତାର କହୁଛି। କ୍ଷୀରବାଲାକୁ କହିଥିଲୁ ବୋଲି ସିଏ ତାଙ୍କର ପୋଡିିକି ଆଣିକି ଦେଇଥିଲେ ତାଙ୍କୁ ପଇସା ଦେଇଦେଲୁ ମନା କରୁଥିଲି ବୋଲି ନା ନା କଣ ଆଳୁ ପୋଡାଟେ ମୁଁ ଯାହାବି ହେଲେ ଆମେ ଆହୁରି କହିବୁ ଆଣିବେ ଆମକୁ ପସନ୍ଦ ବୋଲି ଆପଣ ଆଣୁଛନ୍ତି ସେଇଟା ବହୁତ ବଡ଼ କଥା। ପଇସାର ମେଟର ନ ସେ ପୁଳେଇଥିଲା ଆଉ ସେଦିନ ଆ ପଖାଳ କରିକି
ହଁ ସମସ୍ତଙ୍କୁ ପଡ଼ଟା ଭଲ ଲାଗେ ଆଉ ସମସ୍ତେ କଁ ସବୁଠି ମିଳି ପାରେକି ହୁଁ।
ହୁଁ ମୋ ମା ଗାଁକୁ ଗଲେବି ଆମେ ସେଇଠୁ ଆଣୁ।
ହଁ ହଁ।
କରି ରଖି ରଖିବା ଖାଉଛି। ଆଉ ସେଇଥିରେ ରୋଗୀ ହେଲେ ତ ସେଇଗୁଡା ଖାଇବା ତାପରେ ଜାମୁକୋଳି ବି କେମିତି କଣ ରଖିଲେ । ହଉ ଆଉ ସେଇଆ।
ଜଙ୍ଗଲୀ ଜିନିଷ ସବୁ ମିଳିବ।
ହୁଁ ବହୁତ୍ ବଢିଆ ଆଚାର ଭି ବଢିଆ ହେଇଥିଲା। ସବୁ କିଛି ଟେଷ୍ଟ କଲୁ ଗୋଟେ ଟେ ପତ୍ରରେ ଦେଇଦେଲି ସବୁଥିରୁ ଟିକେ ଟିକେ ମିସେଇକି କଉଟା ଦେଲେ କଣ କରିଲେ ପଚାରିଲେ। ତ ସବୁ ମିଶେଇକି ଦେଲେ ମୁଁ ଟେଷ୍ଟ କରିକି ଆଣି ଗୋଟେ ତେ ଯୋଉ କଣ ଓଉ ଆଚାର ଯୋଉ କୁହନ୍ତି ସେଇଟା କରିଥିଲେ ସେଇଟା ବଢିଆ ଲାଗୁଥିଲା ସେଇ ଓଉ ଆଚା ନେଇକି ଆସିଲୁ। ଆଉ ଆମ୍ବ ସଢା ଆଣିଲି ମୋ ଭାଣେଜୀକୁ ଭାରି ପସନ୍ଦ ହେଲା, ମୁଁ କହିଲି ହଉ ନିଅ। କିନ୍ତୁ ଆମ୍ବ ସଡା ମାନେ ସେମାନେ ଘୋଳେଇକି ରଖୁନାହାନ୍ତି ଟିକେ ମାଛି ବ ଚି ତାପରେ ମନା କରେ ନା ନା ମତେ ଭଲ ଲାଗୁଛି ମୁଁ କହିଲି ଟିକେ ହଉ ଭିତରକୁ ଟିକେ ଦିଅନ୍ତୁ। ନେଇକି ଆସିଲା ସିଏ ପୁରା ଖୁସିରେ ଖାଇଲେ, ମୁଁ କହିଲି ଭଲ ଲାଗୁଛି ଖାଆନ୍ତୁ ଦିନେ ଅଧେ। ନହେଲେ ସବୁ ଟେଷ୍ଟ ସେଇଠି, ଭଲ ଲାଗିଲା ଯାଇକି ସେଇଠି। ମାନେ ବଡଘାଗରା ତ ସେଇଠି ବଡ ଘାଗରା ଜେଭେ ଆଉ ଥରେ ଯାଇଥିଲୁ ସେଇଠି ହଳଦୀ ହେରିକା ସବୁ ଥିଲା।
ଏଥରକ ମୋ ଶାଶୁ ଯାଇନଥିଲେ କହିଲେ ହଳ ଧୀରିକା ମିଳୁନଥିଲା, ମୁଁ କହିଲି ନା ସେଇଠି ମିଳୁନଥିଲା ବଡଘାଗେରାରେ ମିଳୁଛି ବୋଧେ। ସାନଘାଘେରାରେ ମିଳୁନି ମୁଁ କହିଲି ହଉ ହଉ ଠିକ ଅଛି ଆଉ। ହଉ ଆମେ ପରେ କଥା ହବା ଆଉ।
ହଉ ହଉ।